ହାଲୋ।
ହଁ ମୁଁ ବାଇସ ଆସିଛି ତ
ହଁ ପରର୍ଫେକ୍ଟ୍।
ଓକେ ଓକେ ଠିକ ଅଛି।
କଣ ହେଇଛି ଦେହ ଭଲ ନାହିଁ ଆପଣ ର ତମର?
ନା ନା ମାନେ ଦେହ ତ ମୋଧେ ପାଞ୍ଚରୁ ଛଅ ଦିନ ହବ ମତଲବ ଥଣ୍ଡା ଜର ସବୁ ମେଡିସିନ ଖାଇକି ବି କମୁନି ତ ମେଡିସିନ ସରିଗଲାଣି ମୁଁ ମେଡିସିନ ଖାଇବାକୁ ଇଚ୍ଛା ବି କରୁନି। ସେ ଅଟୋମେଟିକ କମିବ ଆଉ।
ହୁଁ, ପାଞ୍ଚ-ଛଅ ଦିନ ହେଲାଣି ମତେ କାଇଁ ଲାଗୁନ ତ କାଲି ଯୋଉ କ ହଉଥିଲି କାଲିର ଭଏସ ଟୋନ ଆଜିର ଭଏସ ଟୋନ ବହୁତ ଡିଫରେନ୍ସ ଅଛି। କାଲି ବହୁ ପଲା ଆଜି ବାସ୍ ମାନେ ଫଟା ସ୍ପିକର ବାଗିଆ ଲାଗୁଚି।
ଫଟା ସ୍ପିକର ନା ନା
ୟାର ସରି ସରି ଡୋନ୍ଟ ମାଇଣ୍ଡ ଆଁ।
ଆରେ ନୋ- ନୋ - ନୋ ମୁଁ ମାଇଣ୍ଡ
ମଜାକ କରୁଥିଲି
କିଛି ନହିଁ ଚଳିବ। ସାଙ୍ଗ ସାଙ୍ଗ ଭିତରେ କଣ ଅଛି ସେମିତି ମତଲବ ନାଁ ନାଁ ଥଣ୍ଡା ହେଲାଣି ବଟ କେତେବେଳେ କେମିତି ଭଏସ ଟୋନ ଟା ଚେଞ୍ଜ ହେଇଯାଉଛି ତ କେତେବେଳେ କେମତି ଠିକ୍ ଠାକ୍ ହେଇଯାଉଛି ତ କେତେବେଳେ କେମିତି ଏମିତି ଖରାପ ଶୁଣା ଯାଉଛି।
ହୁଁ।
ଟିକେ ଲାଇନରେ ଗୋଟେ ସେକେଣ୍ଡ ଗୋଟେ ସେକେଣ୍ଡ ଇଏ ଧନଡି କୁଆଡେ ଗଲା କିି? ହଁ, ସେ ବା କହିଲା ମୁଁ ଦୋକାନ ପାଖରେ ଅଛି ବୋଲିକି।
କ ପଇସା ଆଉ ସଦାବେଳେ ଗାଡି ନେଇକି ମୋର କୁଆଡେ ପଳେଇଲା ବେ? ହଁ ହଁ ଠିକ ଅଛି ମୁଁ ରଖୁଛି ତାକୁ ବାଗେଇକି। ହେଇ ହେଇତ ହେଇ ଆରେ ଭାଇ ଏଇଟା ତୋ ଜିନିଷ ନୁହେଁ। ହାଲୋ।
ହଁ ହଁ।
ହଁ ସରି ଆଉ ଥୋଡ଼ା ଟିକେ ଇଏ ହୋଇଗଲା ଆଉ।
ଆରେ ଇତନା ସରି କିଉଁ ବୋଲ୍ ରହେ ହୋ?
ହୁଁ। ଓ ହେଁ।
ମାନେ ଏତେ ସରି କାହିଁକି କୋହିଚ ନୁ କଣ ମାନେ ବିଲିୟନ କି?
ନାଇଁ ଭିଲୟାନ ନୁହେଁ ଆରେ ନାଇଁ ମାନେ ଏତେ ସମୟ ତମର ନଷ୍ଟ ହେଇଗଲା ନା।
ଆରେ କିଛି ନାହି ଚଳିବ।
ଉୁଁ ହୁଁ। ଆଉ କଣ କରୁଥିଲେ ଏଇନା?
ନାଇଁ ବସିଥିଲି ଦେଖୁଥିଲି କଲେଜ ସିଲେକ୍ସନ କରୁଥିଲି କୋଉଠି ପ କେଇବି କୋଉଠି ଗୋଟାଏ?
ଯବ୍ ପାଇଁ ନା ଆଉଥରେ କଲେଜ ପାଇଁ ଆଚ୍ଛା ଆଚ୍ଛା ଆଉ ପିଜି ପାଇଁ ଓ ତ କରିସାଇଲେଣି ନା ଅଧାରେ ରହିଯାଇଚି କାମଟା?
ନାଁ ନାଁ ମାନେ ମୁଁ ମାନେ ସେମତି ଦେଖୁଥିଲି ରିୟାଙ୍କ ୱାଇଜ କୋଉ କଲେଜ କେତେ କଣ ଯାଇଁ ନଉଚି ୟୁନିଭର୍ସିଟି କେତେ କଣ ରିୟାଙ୍କ ନଉଚି?
ହୁଁ ହୁଁ। ଆଉ ଘରେ ସମସ୍ତେ ଠିକ୍ ଠାକ୍?
ହଁ ସମସ୍ତେ ଠିକ୍ ଠାକ୍। ତୁମ ଘରେ?
ହଁ ସମସ୍ତେ ଠିକ୍ ଠାକ୍ ଅଛନ୍ତି।
ଆଚ୍ଛା ଆଚ୍ଛା ବଢ଼ିଆ। ଖାନା ପିନା କଣ ହେଇଚି ଆଜି?
ଖାଇବା ପିଇବା ଯେମିତିକି ମୋର ତ ବାହାରେ ଖାଇବା ତ ପସନ୍ଦ ନାହିଁ ମୁଁ ବାହାରେ ତ ଖାଏ ନାହିଁ ତ ତ ନିଜର ଦୋକାନ ଅଛି ମାନେ ନିଜର ଦୋକାନ ମାନେ ସେ ଆମ ଚିହ୍ନା ପରିଚୟ ରିଲେଟିଭରେ ଦୋକାନ ଟା ମୁଁ ମାନେ ସେ ମୋ ଭଉଣୀ ଭିଣେଇଙ୍କ ଦୋକାନ ଟା ତ ସେଠି ଯାଇଁକି କି ଟିକେ ଚା ଟିକେ ଆଉ ବରା ଦିଟା ଚପ୍ ଦିଟା ଖାଇକିରି ଆସିଲି।
ମାନେ ଇଏ ସନ୍ଧ୍ୟାରେ?
ହୁଁ।
ଆଉ ଖରାବେଳେ?
ଖରା ବେଳେ ଭାତ ହେଇଥିଲା ଡାଲି ହେଇଥିଲା ତାପରେ ଆମର ଯୋଉ ମେ ବି ତମେ ଜାଣିନଥିବ ଗୋଟେ ଯୋଉ କଣ ସେଇଟା କୁହନ୍ତି ପାଣି କଖାରୁ।
ପାଣି କଖାରୁ ମୁଁ ଜାଣିନେଇ କାଇଁ ମୁଁ ଓଡିଆ ପିଲାଟି ମୁଁ ପାଣି କଖାରୁ ଜାଣିଚି। କିନ୍ତୁ ମୁଁ କେବେ ଖାଇନି।
ନାଇଁ ନାଇଁ ପାଣି ପାଖାରୁ ତ ମୁଁ ବି ଖାଇନି ନାଇ ପାଣିକଖାରୁ ନାଇଁ ତାର ପତ୍ର ଯଉ ନାଇଁ କଅଁଳିଆ କଅଁଳିଆ ପ ତ୍ର ଅଗ ଅଗ ଥାଏ ଏ ସେଇଟାକୁ ଟିକେ ବେଶ ନ୍ ଦେଇକିରି ଟିକେ ତା ଦେହରେ ମସଲା ଫସଲା ମାନେ ଏମିତି ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଆଉ ଟିକେ ଯଦି ଥିବ ଯୋଉ ଆମ ର ଇଏ ମସଲା ଙ୍କ ଗରମ ମସଲା ଏଇଟା ଟିକେ ପକେଇକିରି ତାକୁ ଛାଣିକିରି ଗୋଟେ ସାଇଟ୍ ଆଇଟମ୍ ସିଏ ଆଉ ଆଉ ପୋଟଳ ବେଶର।
ହୁଁ ଭଲ ପୋଟଳ ମତେ ପୋଟଳ ବିଲକୁଲ୍ ବି ପସନ୍ଦ ନୁହଁ।
କଣ କଇଲେ?
ମୁଁ କହିଲି କି ମୋତେ ପୋଟଳ ବିଲକୁଲ ବି ପସନ୍ଦ ନୁହେଁ
ଆଛା
ହୁଁ
ନାଇଁ ଆମେ ତ ଭେଜିଟେରିଆନ ନା ଆମେ ଆଉ କଣ କହିବା ଘାସ ଫାସ ହୋଇ ଗଲାଣି
ଇଇ ଓହୋ ତମେ ଭେଜିଟେରିୟନ
ହଁ ହଁ
ଆଛା ଆଛା ହା ହା
ଭେଜିଟେରିୟାନ୍ ମାନେ ଆମେ ଏମିତିକି ମୁଁ ବଜାରୁ ବି ଆଉ ଖାଉନାହିଁ
ଓହୋ ହ ଭଲ ସେଇଟା ବି ଗୋଟେ ଭଲ ହାବିଟ
ନାଇଁ ହାବି ନାଇଁ ମୁଁ ମାନେ ଷ୍ଟାର୍ଟିଂରେ ସେମିତି ନଥିଲା ମୁଁ ଏବେ ସଡନଲି ଦି ବର୍ଷ ହେଲା ମୁଁ ଛାଡିଲି
କହିଁକିି?
ହଁ ତା ମାନେ ଉ କଣ କହିବି କହିଲେ ତମେ ବିଶ୍ଵାସ- କରିବେ କି ନାଇଁ ଜାଣି ପାରୁନି
ନାଇଁ ନାଇଁ କରିବି ଡଣ୍ଟ ଓରି
ହଁ ଯେହେତୁ ଆମର ନର୍ଥ ଇଣ୍ଡିଆ ମୁଭି ଗୋଟେ ଆସିଥିଲା ଏନିରମ୍ କାର୍ଟୁନ ମା ଠିକ ଅଛି ହଁ ହଁ ଯଦି ମୁଭି ଫୁଭି ଦେଖୁଥିବେ ତାହେଲେ ଜାଣିଥିବେ ମାନେ ସେ ଏତେ ବଡ ରୋଲ ଟା ଥିଲା ନା ସେ ଡାଇରେକ୍ଟ ଡାଇରେକ୍ଟର କଣ କଲା ନା ତାକୁ ମାନେ କୌଣସି ମଣିଷକୁ ରୋଲ ନ ଦେଇକି ତାକୁ ତା କାର୍ଟୁନ ମାନେ କାର୍ଟୁନ ଇଏ ରେ କରୁଥିଲା
ଆଚ୍ଛା ଆଚ୍ଛା
ଅ ଭଗବାନ ବିଷ୍ଣୁଙ୍କର ନୃସିଂହ ଅବତାର ଜାଣିଥିବ
ହଁ ହଁ ଜାଣିଛି
ହୁଁ ତାରିି ଉପରେ ମୁଭିଟା ଥିଲା ତ ସେ - ରେ ତାଙ୍କର ଯୋଉ ଭକ୍ତ ଥିଲେ ପ୍ରହଲ୍ଲାଦ ଛୋଟ ପିଲାଟେ ମାନେ ଦଶ ବାର ବର୍ଷର ହଁ ସିଏବି ସେ ବଡ ଭକ୍ତରେ ମାନେ ସେ ମାନେ ଯୋଉଠୁ ମାନେ ମାନେ ଯେତେବେଳେ ସେ ଅସୁବିଧା ଥିଲେ ଥିଲେ ଉଁ ମାନେ ଅସୁବିଧା ଥିଲେ ମାନେ ତା ବାପା ତାକୁ ମାରିବାକୁ ଚାହୁଁଥିଲେ
ଆଚ୍ଛା ଆଚ୍ଛା
ସେ ବିଷ୍ଣୁଙ୍କୁ ପୂଜା କରୁଥିଲା ବିକି ତ ମାରିବାକୁ ଚାହୁଁଥିଲେ ତ ସେ। କହିଲେ ମୁଁ ଭଗବାନ ସବୁଠି ଅଛନ୍ତି ତୁ ମତେ ମାରିଦେଲେ କଣ ହବ ଭଗବାନ। ସବୁଠି ଅଛନ୍ତି ତ ସେଥିରୁ କହିଲା ଏ ଖୁମ୍ବ ଦେହରେ ଅଛନ୍ତି ମାନେ ଗୋଟେ। ଘରର କାନ୍ଥ ଦିହରେ, ସେ ସେ କହିଲା ହଁ ଅଛନ୍ତି ତା ବାପା ବଡ ରାକ୍ଷସ ଥିଲାନା। ତ ସେ ଖୁମ୍ବ ଟାକୁ ଯେତେବେଳେ ଭାଙ୍ଗିଲା ସେଥିରୁ ଠାକୁର ବାହାରିଲେ
ହଁ।
ହେଲା ତ ସେଇଠୁ ଗୋଟେ। ମାଇଣ୍ଡରେ ପସିଗଲା ଯେ ଏ ମାନେ ଏ ସୃଷ୍ଟିଟା ଠାକୁରଙ୍କର ତ ଏଠି ଯେକୌଣସି ଜୀବଜନ୍ତୁ ପ୍ରାଣୀ ମାନେ ବି ଅଛନ୍ତି ସେଥିରେ ଠାକୁର ହିଁ ଅଛନ୍ତି।
ହଁ ସେଇଟା ତ ଠିକ କଥା।
ଯେମିତି କି ଆମର। ଏ ବି ଗୋଟେ ପ୍ରାଣୀ। ସିଏ ବି ମାନେ ତାଙ୍କ ଭାଷା ଅଲଗା ସିଏବି ଚାଲୁଛନ୍ତି ତାଙ୍କର ବି ନିଶ୍ୱାସ ନଉଛନ୍ତି ପ୍ରଶ୍ୱାସ ନଉଛନ୍ତି। ତାଙ୍କର ବି ମଣିଷ ଭଳିଆ କଲିଜା ଅଛି ଗୋଡ ଅଛି ହାତ ଅଛି ସବୁ ଅଛି।
ହଁ।
ହଁ ତାପରେ ଭଗବାନ ମାଛ ଅବତାର ବି ନେଇଥିଲେ। ଭଗବାନ ମାଛ ଅବତାର ବି ନେଇଥିଲେ ମୀନ ଅବତାର।
ହଁ ହଁ ହଁ।
ତ ସେଥିପାଇଁ ମାନେ ଆଉ ଖାଇବା ପାଇଁ ଇଚ୍ଛା ହଉନି ମୋତେ ଗୋଟା ଘୃଣା ପଶିଗଲା।
ମୋ ପାପା ବି ସେଆ ମତେ କୁହନ୍ତି ଯେ ତୁ ମାନେ ଯାହା ବଲେ ସେ ଏ ଯୋଉ ଚିକେନ କୁକୁଡା ସେଗୁଡା ଛୁଆ ଛୁଆ ନା ମୋ ବାପା କୁହନ୍ତି ଯେ ତୁ ତାଙ୍କ ଛୁଆ ମାନଙ୍କୁ ମାରିକି ଖାଉଛୁ ଆଜି ଯଦି ମାନେ ତମର ଯଦି କୋଉ ଛୁଆକୁ କିଏ ମାରିକି ଖାଇବ ତ ତତେ କେମିତି ଲାଗିବ ତୋତେ କଷ୍ଟ ହବ ତ ତ ଟିକେ କଟିଗଲେ ତୁ କାନ୍ଦି ପକଉଛୁ ତାଙ୍କୁ ତୁ ମାରିକି ଖାଉଛିୁ ମୁଁ କହିଲି ହଉ ବାପା ଚଳିବ କିଛିରେ ଏମିତି କରିକି ମୋର ଗୋଟେ ଭାଇ କ ବି ତାକୁ ଏମତି କହିଲେ ଯେ ସିଏ ପୁରା ମାନେ ଭେଜିଟେରିୟନ୍ ହେଇଗଲା।
ହୁଁ ଭଲ।
ଅ ତାପରେ ଆଗରୁ ବି ଆମର ଯେତେବେଳେ ମଣିଷ। ସେତବେଳେ ଆଗରୁ କଣ ଏଇଠି ଆଞ୍ଚ ପାଇଁା ଖାଉଥିଲି ସେତେବେଳେ ବହୁତ ସାଧୁ ସନ୍ତ ମାନ ଥିଲେ ନା ମତେ କଣ ହେଲା। ମାନେ ହୋଟେଲଲିରୁ ମ ଟିକେ ଚଞ୍ ହେଇଗଲା ମୋର।
ଆଚ୍ଛା ଆଚଛା ମତଲବ ଆଗରୁ ନନଭେଜ ଖାଉଥିଲ?
ଆଗରୁ ତୁମେ ବିଲିବ୍ ବି କରିବନି ମାନେ ଏତେ ଖଏ। ମାନେ ଘରେ ବାଟି କରନ୍ତି ମୋତେ। ହଁ ସବୁଦିନ କୌଣସି ବାରମ୍ଭର ହବ ମାନେ ମାନେନି।
ସେଇ ଆଚ୍ଛା ଆଚ୍ଛା‌‌।
ହଁ।
ଯାହା ହଉ ଭଲ ମାନେ ଛାଡ଼ି ଦବାଟା ବି ଗୋଟେ ଟାଇପ ର ଭଲ।
ହୁଁ ଶାଢିବାର ପୁଣି ତିନିଟା ଷ୍ଟେଜ୍ ଅଛି ମାନେ ବହୁତ ପାରା ଖାଉଥିଲି ତାପରେ ଦେହ ଖରାପ ହେଲା ମଝିରେ ତ ଜଣ ଆମର ଡାକତ୍ ସେଥିଲେ ଗାଁ ଗେ ଜଣିଥିବେ ଟିକେ ମାନେ ଗାତ ଫାତ ଦେଖନ୍ତି ଡାକିଡକି ସେ କିଲ ଇଏ ବହୁତ ଆ। ଖାଉଛି ସେଥିପାଇଁ ତା ଦେହ ଖରାପ ହଉଛି ତ ତାକୁ ଆଇଁଷ ଖାଇବା ପାଇଁ କମ କରାଓ। ତ ବହୁତ ଚେଷ୍ଟା କରିକିରି ମୁଁ ସେଠୁ ରୁ ବନେଇଲି ଛଅ ମାସ ଖାଇବି ଛ ମାସେ ଛଡ଼ିବି।
ଆଚ୍ଛା ଆଚଛା।
ତ ସିକ୍ସ ମନ୍ଥ ମୁଁ ଖାଏନି ସିକ୍ସ ମନ୍ଥ ମୁଁ ଜବରଦସ୍ତ ପୁରା ବାଡେଇ ଥାଏ।
ଆ୍ଛା ଏମିତି ତ ମାନେ ଆଉ ଇଚ୍ଛା ବି ହବନି ନା।
ହଁ ନାଇଁ ଶୁଣ ନା ତାପରେ ସେଠୁ ଯେତେବେଳେ ଫିଲ୍ମ ଟା ଯେତେବେଳେ ଦେଖିଲି ତାପରେ ଟୋଟାଲି ଆଉ ହ ଆଉ ଇଏ ହେଲା ମଣ ତୋତାଲି ଆଈଁଷ ହେଉ ୁଇଁବା ମାନେ ଦେଖିବା ଦୂର ୁଇଁବା ଦୂର କଥା ଦେଖିବି ପାରୁନ।
ଆଛା। ହଁ।
ଆଉ ସେମିତି ପଦାରେ ବି ମୁଁ ଆଉ କୋଡି ଖାଉନି ଛାଡି ଦେଇଛି। ତ ହୋଟେଲ ଫୋଟେଲରେ ଯୋଉଠିକିନା ପୁରା ମାନେ ପିଓର ଭେଜ ଯୋଉଠି ତିଆରି ହଉଥିବ।
ହଁ ହଁ ହଁ।
ନହେଲେ କେଉଁଠି ମନ୍ଦିର ଫନ୍ଦିର ତ ଦେଇଥିବ ମିଳିବ ତ ଖାଇବି ନହେଲେ ନାହିଁ। ବିସ୍କୁଟ ଫିସ୍କେଟ ଦେଖି ଖାଇଦେବି। କେକ୍କ୍ ଫେକ୍ ବି ଖାଇନି ମୁଁ। ସେଥିରେ ଅଣ୍ଡା ମିଶି ନହେଲେ ଟୋଟାଲ ନହେଲେ ଖାଇନି ପ୍ରାୟ ଟାଈମ୍ ଯଦି ମୁଁ ଖୁସି ମାନେ ଦୂର ଜାଗା ଯାଇଥିବି। ଯେମିତି କଟକ ଭୁବନେଶ୍ୱର ହେଲା ତ ସେଠି ଯଦି ମିଳିଲା ଭେଜ ଉପରେ ଖାଇବି ନହେଲେ ନାହିଁ। ନହେଲେ ଗୋଟେ ମୋନରେ ପଶି ଯାଇଛି। ହୁଁ। କାହିଁକି ନା ମୁଁ ଦିନେ କଣ କରୁଥିଲି ନା ଗୋଟେ ଜାଗାରେ ମୁଁ ଖାଇଲି ଭେଜର ଖାଇଲି ଏ ଖରା ଦିନ କଥା କହୁଛି। ସେଈଥିରେ ପ ପଖାଳ ଭାତ ମାନେ ତ ଥାଉଥିଲି ତ ମୁଁ ତାକୁ କହିଲି ଗୋଟେ ପିଆଜ ଟେ। ସେ ସେଇ ହାତରେ ଜଣକୁ ନେଇକି ମାଛ ଭଜା ଗୋଟେ ମାନେ ଜଷ୍ଟ ଦେଲା ଆଉ ମୁଁ କହିଲି ହାତ ଧୋଇକି ଦବ ବୋଧେ। ତ ସେଇ ହାତରେ ନେଇ ଆସିଲା ପିଆଜଟା କାଟି ଥାଲିଦିରେ ଥୋଈଦେଲା। ତ ମୁଁ ସେଇଠୁ ଉଠିଗଲି ଆଉ ଖାଇଲିିନି। ତା ସାଙ୍ଗରେ ବହୁତ ଝଗଡା ଝାଣ୍ଟି ହେଲା। ହୁଁ। ସେଠୁ ସେ ସେଠୁ କହିଲା ଆଉ ତମେ ଏତେ ପାର ତମେ ଖାଇ ପଦାରେ କାଇଁ ଖାଉଛ? ତମେ ଘରରୁ ତମର ଖାଇବାକୁ କରେଈ ନେଇିକା ଆସୁନା। ଏଠି ଆମର ଚାମଚ ଏପଟ ସେପଟ ହେଇଯାଉଛି ବେଳେ ବେଳେ। ବେଳେ ବେଳେ କଡ଼େଇ ଏପଟ ସେପଟ ହେଇଯାଉଛି।
ଆଛା ଆଛା। ଏମତି ତ ବଟ୍ ତାଙ୍କର ହିଁ ଭୁଲ୍ ନା। ମାନେ ଯୋଉମାନେ ଭେଜ୍ ଖାଉ ଥିବେ ତ ତା ସେମାନେ ଜାଣିପାରୁନଥିବେ ତାଙ୍କୁ ଦୁଶଟା ଦିଆହବ
ହଁ। ତ ସେଇଠୁ ମୁଁ ପଦାରେ ଖାଇବା ବି ବନ୍ଦ କରିିଦେଲି।
ଆଚ୍ଛା ହଉ ତାହେଲେ ଠିକ୍ ଅଛି।
ହଉ ଠିକ୍ ଅଛି। ମୁଁ ବର୍ତ୍ତମାନ ପାଇଁ ଟିକେ ରଖୁଛି ତମ ସହିତ କ
ହଁ ହଁ ହଁ। ହୁଁ ହୁଁ ହୁଁ।